ହାଲୋ। ହାଲ୍ଲୋ।
ହାଲୋ।
ହାଲୋ।
ହଁ, କୁହନ୍ତୁ ବନ୍ଧୁ ଆଉ।
ଜୟ ଜଗନ୍ନାଥ ବନ୍ଧୁ, କେମିତି ଅଛନ୍ତି?
ଜୟ ଜଗନ୍ନାଥ, ମୁଁ ତ ବହୁତ୍ ଭଲରେ ଅଛି, ଆପଣ କେମିତି କଣ ଅଛନ୍ତି?
ହଁ ମୁଁ ସେଇ ଭଲ ଅଛି ଆଉ।
ଆ ଆପଣଙ୍କର କଣ ଆଜି ଏତେ ଦିନ ପରେ ମନେ ପଡ଼ିଲା।
ହଁ ଟିକେ ଫ୍ରି ହେଲେ ତ, ଭାବିଲି ଟିକେ ବନ୍ଧୁଙ୍କୁ କଲ୍ କଦ୍ ବା।
ଓହୋ ଯା ହଉ ଆପଣ ଆଜି ଆପଣ ଆଜି ଫ୍ରି କେମିତି ହେଲେ, ଆଜି ତ ସୋମବାର, ଆଜି ତ ଆପଣଙ୍କର କାମ ଥିବା କଥା।
ହଁ ବନ୍ଧୁ ପହଞ୍ଚ ଆଉଥରେ ଟିକେ ସୁଧାବା ଲାଗି।
ମୁଁ କହିଲି କି ଆଜି ତ ସୋମ୍ବା ର୍ ଆପଣଙ୍କର କାମ ଥିବା କଥା ଆପଣ ଆଜି କେମିତି ମାନେ କେମିତି ଫ୍ରି ଅଛନ୍ତି ଆଜି?
ନା ଆଜି ଟିକେ ପାକଗଳେଇ ଛୁଟି ନେଇଛି ଦେହ ଟିକେ ଖରାପ ଅଛି ତ।
ଓହୋ ଛୁଟି ନେଇଛନ୍ତି କାଇଁ କିଛି କାମ ଥିଲା କି?
ନାଇଁ ସେମିତି କିଛି କାମ ନାହିଁ, ଟିକେ ଦେହ ଅସୁସ୍ଥ ଅଛି, ଟିକେ ଜର ହେଇଯାଇଥିଲା କାଲି ରାତିରେ।
ଓହୋ
ଟେନ ରେ ଗଲି କେତେ ଦିନ ପାଇଁ?
ଓହୋ ତାହା ଶୁଣି ତ ବହୁତ ଖରାପ ଲାଗିଲା କି ତ ଓହୋ ତାସୁଣି ତ ବୋହୁତ ଖରାପ୍ ଲାଗିଲା କି, ଆପଣ ଦେହ ଖରାପ ଅଛି, କାରଣ -ଏ ଯେୋଉ ଯେମିତି ମାନେ ପାଗ ମାନେ ଚେଞ୍ଜ ହଉଛି ଦେହ ଖରାପ ହବା ତ ନିଶ୍ଚିନ୍ତ କଥା।
ନିଶ୍ଚୟ ନିଶ୍ଚୟ। ଆଉ କଣ କର୍ଚ୍ଚନ୍ତି ଆପଣ ମାନେ ଦେହ କେମତି କଣ ଅଛି ବନ୍ଧୁ।
ମୁଁ ତ ଏବେଆସି ବସିଥିଲି ଆଉକିଛି କଣ କରିବି? ଆପଣ କଣ କହୁଛନ୍ ନ୍ତି ମୁଁ ଆପଣଙ୍କୁ ଶୁଣିବାକୁ ପାଇିଲି ଆପଣ କଣ କୁଆଡେ ବୁଲିବାକୁ ଯାଇଥିଲେ ବୋଲି?
ସେମିତି କିଛି ନାହିଁ ଯାଗାକୁ ଯାଇ ଭ୍ରମଣ କରିବାକୁ ଗାଁ ରଥଯାତ୍ରା ଦେଖିବାକୁ ପାଇଁ ଇଛୁକ ଅଛି ମୋର ଏବେ।
ଓ ହୋ ରଥଯାତ୍ରାରେ ଯିବା ପାଇଁ ତେବେ ଆପଣ ବହୁତ ଇଚ୍ଛୁକ ତେବେ।
ନିଶ୍ଚୟ। ।
ଆପଣ କଣ କୁଆଡେ ବୁଲିବାକୁ ମାନେ ଯିବେନାଯିବେନି କୁଆଡେ ଆଉ।
ମୁଁ ପା କହୁଛି ରଥଯାତ୍ରା କୁ ନେଇ
ଆପଣଙ୍କ କଥାମତେ ଶୁଭିଲାନାହିଁ ତ ତେଣୁ ମୁଁ ଟିକେ ମାନେ ଅସ୍ପଷ୍ଟ ଭାବରେ ଆପଣଙ୍କ କଥାକୁ ଶୁଣି ପାରୁଛି।
ତତେଶୁଭୁନି ଏବେ ଶୁଭିଲା।
ହଁ ଏବେ ଟିକେ ହଉ ଶୁଭିଲା ଯାହାହଉ ମାନେ ପୂର୍ବ ଥରର।
ହଁ ହଁ ମୁଁ କହୁଥିଲି ଆପଣଙ୍କ ଗୋଟେ ଦେବେ ।
ନା ଆପଣଙ୍କର କଥାଟିମାନେ କଣ କହିଲେ ମାନେ ରହିରହି ସବୁଛିତ ତେଣୁ ମୁଁ କିଛିମାନେ ଶୁଣିବାରେ ଟିକେ ଅସକ୍ଷମ ବ୍ୟବହାରମାନେ ମନେ କରୁଛି ଆଉ।
ଆଚ୍ଛା ଆଚ୍ଛା ଏବେ ଶୁଭୁଛି ନେଟୱାର୍କ ଇସୁ ଆଜିବି ରହୁଚି କଣ ପାଇଁ ମୁଁ ଜାଣିପାରୁନି।
ଜଣେ ନେଟୱର୍କ ଇସୁ ହଉଥିବ ହଁ ହଁ ଏବେ ଶୁଭୁଚି। ଆପଣଙ୍କର ବୋଧହୁଏ ସେଠାରେ ବହୁତ ଆପଣଙ୍କ ନେଟୱାର୍କ ଇସୁ ହଉଚି ମୁଁ ଯେତିକି ଦେଖିବାକୁ ପାଇଲିଣି।
ହଁ ସେଇଆବୋଧେ ଯାହାସହିତ ବି କଲରେ ମୁଁ କଥାହେବା ଚେଷ୍ଟା କରୁଚି ତାଙ୍କ ସହିତ ଏମିତି ହିଁ ଯେତେ ଅସୁବିଧା ହଉଛି ମୋର।
ଆପଣ ଟିକେ ଯଦି ଦେଖନ୍ତେ କି ମାନେ ଚାରିଆଡେ ଟିକେ ବୁଲିକି ଦେଖନ୍ତେ କି କୋଉ ଯାଗାରେ ଭଲ ମାନେ ଆପଣଙ୍କର ନେଟୱାର୍କ ଆସୁଚି ସେଇ ଜାଗାରେ ଯଦି ଆସନ୍ତେ ତେବେ ଭଲ ହୁଅନ୍ତା।
ଆଚ୍ଛା ଆଚ୍ଛା।
ହଁ ଆପଣକଣ ହଁ ହଁ ଏବେ ଠିକରେ ଶୁଭାଯାଉଛି ଆଉ ଆପଣ କଣ? ଖାଇଲେଣି ନା ଖାଇନାହାନ୍ତି?
ହଁ ସେ ସକାଳୁଟିକେ ରୁଟି ଚା ଖାଇଦେବି ଆଉ।
ଆପଣ ସବୁବେଳେ ରୁଟି ଚା ଖାଉଚନ୍ତି କଣ ପାଇଁ ଆପଣ ଟିକେ ରୁଟି ଚା ର ଅଭ୍ୟାସ ଟିକେ ଛାଡ଼ନ୍ତୁ କାରଣ ସେ ସବୁ ମାନେ ଦେହ ପାଇଁ ଭଲ ନୁହେଁ ନା ଆପଣ ବହୁତ ଭଲ ଭାବରେ ଜାଣିଛନ୍ତି।
ହଁ ଭଲ ନୁହେଁ ବାକି ଆଗ ଅପେକ୍ଷା ମୁଁ ଚା ଟିକେ କମେଇ ଦେଇଚି ରୁଟି ଟା କିନ୍ତୁ ବାସି ରୁଟିଟା ସକାଳ ପାଇଁ ବହୁତ ଭଲ କିନ୍ତୁ ବାକି ଚା ଟା ମୁଁ ଟିକେ କମେଇ ଦେଇଚି ଆଗରୁ ଚା ଟିକେ ପିଉଥିଲି ବାସ୍ ବୁଡ଼େଇ ବୁଡେଇ ଖାଇଦଉଚି ଚା କିନ୍ତୁ ପିଉନି।
ସେ ନ ପିଇଲେ ମଧ୍ୟ ଆପଣ ନିଜେ କହୁନାହାନ୍ତି ଚା ତ ପେଟକୁ ଯାଉଚି ନା ବୁଡା ନ ବୁଡ଼େ ନ ବୁଡେଇଲେ ଆଉ ଏପରି ଗୋଟେ କଥା ଜାଣିଛନ୍ତି କି ନାଇଁ ଚା ପିଇବା ଦ୍ଵାରା ଆପଣଙ୍କର ଏବେ ସିନା କିଛି ହେଉନାହିଁ କିନ୍ତୁ ଆଗାମୀ ଭବିଷ୍ୟତରେ ଆପଣଙ୍କର ମାନେ ଦୈନନଦିନ ଜୀବନ ହେଲେ ମାନେ ବୈବାହିକ ଜୀବନରେ ଆପଣଙ୍କର ତାହା ବହୁତ। ମାନେ କଷ୍ଟ ହେବ।
ହଁ ନିଶ୍ଚୟ ବାକି ମୋର ତ ବୈବାହିକ ଜୀବନ ଆରମ୍ଭ ହିଁ ହବନି ତ ସେଥି ତ୍ରୁଟି କିଛି ହେଲେ ମୁଁ ନିଜକୁ ସମ୍ଭାଳି ନେବି।
ଆରେ ନା ମୁଁ କହୁଚି ଯେତେ ଯାହା ହେଲେ ବି ସେତେବେଳେ ଆଗାମି ଇଏରେ ଆପଣମ ଯେ ସେତେବେଳେ ଆପଣଙ୍କର ମାନେ ପୁ ପୁତ୍ର କି ପୁତ୍ରୀ ଯେତେବେଳେ ହେବେ ସେତେବେଳେ ତାଙ୍କ ଶରୀରପ୍ରତି ମାନେ ଟିକେମାନେ ଖରାପ ହବ ସେଥିପାଇଁ ଆପଣ ନିଜକୁ ମଧ୍ୟ ଜଗି ରଖିବା ଉଚିତ।
ନିଶ୍ଚୟ ନିଶ୍ଚୟ ତାହେଲେ ମାକେର୍ଟ ରୁ ତ୍ରୁଟି ଟାକୁ ଠିକ କରିବା ପାଇଁ ଚେଷ୍ଟା କରିବି।
ହଁ ଖାଲି କହିଦେଲେ ହେବ ନାହିଁ ଆପଣ କରିବାକୁ ମଧ୍ୟ ପଡିବ କାରଣ ବହୁତ ଲୋକ ଅଛନ୍ତି କହିଦଉଛନ୍ତି କିନ୍ତୁ କରୁନାହାନ୍ତି ଯୋଉଟା କି ଆପଣ ନିଜେ ମଧ୍ୟ ଜାଣିଛନ୍ତି କି କ ମାନେ କରିବା ଠାରୁ ମାନେ କହିବା ବହୁତ ସହଜ।
ଓ ହୋ ଗାନ୍ଧୀଜୀ କହିଥିଲେ।
କିଏ କହିଥିଲେ ତାହା ତ ମୋର ଜାଣିନାହିଁ କିନ୍ତୁ ଯୋଉଟା ମୁଁ ସତତ ସେଇଟା ହିଁ କହିଲି।
ନିଶ୍ଚୟ ନିଶ୍ଚୟ ମୁଁ ପିଛେ ଠିକ ଅଛି ମୁଁ ତ୍ରୁଟି ତମ ନିଶ୍ଚୟ ବନ୍ଦ କରିବା ପାଇଁ ବଧ ଅଭ୍ୟାସ ନିଶ୍ଚୟ ବନ୍ଦ କରିବି।
ଓ ହୋ ଆପଣଙ୍କର ଆମିଷ ଛାଡିବା କଥା କଣ ହେଲା ଆପଣଙ୍କ ଆମିଷ ଛାଡ଼ିଦେଲେ?
ହଁ ଆମିଷ ହଁ ଛାଡ଼ିବା ଉପରେ ତ ଅଛି ମୁଁ ଏବେ ରୋଷେଇଟା ଶିଖିବାକୁ ଚେଷ୍ଟା କଲିଣି କିଛି କିଛି ସାଧା ଜିନିଷ ରୋଷେଇଟା ଶିଖିଗଲେ ମତେ ଆଉ ଘର ଲୋକଙ୍କର ନିର୍ଭର କରିବାକୁ ପଡ଼ିବନି ସେମାନେ ଆମିଷ କଲେ ମଧ୍ୟ ମୁଁ ନିରାମିଷ କରିକି ଖାଇପାରିବି।
ଓ ହୋ ତେବେ ତ ବହୁତ ବେଶ ଭଲ କଥା ତେବେ ଆପଣଙ୍କ ପାଇଁ ତ।
ନିଶ୍ଚୟ।
ଆଉ ଆପଣଙ୍କର ସବୁ ସକାଳୁ ତ ମୋର ସେଇ ଦୈନଦିନ ଛତୁଆ ହିଁ ସବୁ ଦିନ ତ ମୁ ଖାଏ ମୁ ସେୟାକୁ ହିଁ ଖାଉଚି।
ଆଚ୍ଛା ଆଚ୍ଛା ବେଶ ଭଲ ଖାଦ୍ୟ ମୁଁ ବି ଆଗରୁ ଖାଉଥିଲି କିନ୍ତୁ ଏବେ କେଜାଣି କଣ ହେଲାଣି ଏବେ ଚା ରେ ଟିକେ ମା ବୁଡିଯାଇଚି ମୁଁ ଆଉ ଯାହା ସନ୍ଧ୍ୟା ବେଳେ ଯାହା ଖାଉଚି ଆଉ।
ଲୋଡି ଯାଇଚି କହିଲେ ହବନି ଆପଣଙ୍କୁ ମାନେ ଜାଣି ଶୁଣିକି ଆପଣଙ୍କ ଯେତେ ମାନେ ଯାହା ଇଛା ହେଲେ ମଧ୍ୟ ଆପଣ ଯଦି ଖାଇବାକୁ ନିଜକୁ ଅଟକେଇଦେବେ ଆପଣଙ୍କୁ ହୁଏତ ହଁ ଦେହ ଫେହ ନ ଭଲ ଲାଗିପାରେ କିନ୍ତୁ ସେଇଟା ହିଁ ସବୁଠାରୁ ଭଲ ହବ।
ନିଶ୍ଚୟ ନିଶ୍ଚୟ ଯୋଉଟା ପାଟିିକୁ ପିତା ଲାଗେ ସେଟା ସେଇଟା ହିଁ ସତ୍ୟତାରେ ହିଁ ଦେହ ପାଇଁ ବହୁତ ଭଲ ହେଇଥାଏ।
ସେ ଆପଣ ଜାଣି ଶୁଣି ମଧ୍ୟ ୟାକୁ ଯଦି ମାନେ ପାଳନ ନ କରିବେ।
ଚେଷ୍ଟା କରିବା ଏଥର ବନ୍ଦ କରିବା ପାଇଁ ମଝିରେ ବନ୍ଦ ହେଇଯାଇଥିଲା ଯେହେତୁ ମୁଁ ମଝିରେ ଟିକେ ଜିମ୍ ଯାଉଥିଲି ତାପରେ ଜିମ୍ ଯେବେଠୁ ବନ୍ଦ ହେଇଗଲା ପୁଣି ଇଏ ଷ୍ଟାର୍ଟ ହେଇଯାଇଛି।
ଜିମ୍ ଯିବା ବନ୍ଦ କଣ ପାଇଁ କରୁଥିଲେ ଜିମ୍ ଯିବା ସେମିତି ଚାଲୁ ରଖିଥାନ୍ତେ ନା ଆଉ।
ହଁ ଯେ ବାକି ଏଠାରେ ଜିମ୍ ଆପଣ ତ ଜାଣିଛନ୍ତି ଜିମ୍ ଯିବା ପାଇଁ ଟିକେ ଟିକେ ଅଧିକା ଭଲ ଭଲ ଖାଦ୍ୟ ସୁଦଷ୍ଟିତ ସ୍ଵାଦିଷ୍ଟ ଖାଦ୍ୟ ଖାଇବାକୁ ପଡିବ ଯୋଉରା ଦେହ ପାଇଁ ଭଲ ତା ପାଇଁ ଅଲଗା ଅଲଗା ଯୋଉ ଖାଇବା ଖାଇବା ପାଇଁ ମୋ ପାଖରେ ସେତିକି ଅ ର୍ଥ ନଥିଲା ତ ମୁ ଯେହେତୁ ମୁଁ ସେତିକି ରୁଚି ରଖି ପାରିଲିନି ସେଥିପାଇଁ ଭାବିଲି ଜିମ୍ କରିଦବା ବନ୍ଦ କରିଦବା ଟା ଭଲ ହବ ଘରେ ଯେତିକି ଦୈନନ୍ଦିନ ମୁଁ ବ୍ୟାୟାମ କରି ସ୍ୱାସ୍ଥ୍ୟକୁ ଭଲ ରଖିବି।
ହୁଁ ତାହା ତ ଆପଣ ବେଶ ସତ କହୁଛନ୍ତି କିନ୍ତୁ ଆପଣ ନିଜର ମାନେ ଖର୍ଚ୍ଚ ବାର୍ଚ୍ଚ ଆୟବେୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସେଇଥିରେ ହିଁ ସବୁ କିଣାକିଣି କରି ନିଜ ଦେହ ପ୍ରତି ମାନେ ସୁସ୍ଥ ମାନେ ଅବଲମ୍ବନ କରନ୍ତୁ।
ନିଶ୍ଚୟ ନିଶ୍ଚୟ ମୁଁ ଏହା ହିଁ କରୁଛି ଏବେ ବି ଚାଲିଚି ବି। ଆଉ ସକାଳୁ କାହା ସହିତ ବାର୍ତ୍ତାଳାପ କରିଛନ୍ତି ନା କରିନାହାନ୍ତି ଆଉ?
ହଁ ବାର୍ତାଳାପ ମୁଁ ଜଣେ ବନ୍ଧୁଙ୍କ ସହିତ ବାର୍ତାଳାପ କରୁଥିଲି ଏବେ ତାପରେ ହିଁ ଆପଣଙ୍କ ସହିତ କଥା ହେବାର ଯେତେବେଳେ ମାନେ ମୁଁ ଭାବିଲି ସେତେବେଳେ ହିଁ ତ ଆପଣଙ୍କୁ କଲ୍ କଲେ ଆଉ।
ଆଛା ଆଛା ଆଉ ଆପଣ ମାଗଣା ଗେମ୍ ଖେଳୁଛନ୍ତି କି ଆଜି?
କଣ କହିଲେ ମୁଁ ଶୁଣିପାରିଲି ନାହିଁ ଆପଣଙ୍କ କଥା।
ମୁଁ କହିଲି ଆପଣ ମାଗଣା ଖେଳୁଛନ୍ତି କି?
ନା ନା ମାଗଣାଣିଆ ଆଉ ଖେଳୁନାହିଁ ମାଗଣାଣିଆ ବନ୍ଦ କରିଦେଲି ଆପଣ ଯେହେତୁ କହିଲେ ମୁଁ ଆଉ କେମିତି ଖେଳିବି ଆଉ।
ନିଶ୍ଚୟ ନିଶ୍ଚୟ ଯାହା ଯୋଗୁଁ ବହୁତ ତୃଟି ହଉଛି ଏମିତିରେ ବି ସମସ୍ତଙ୍କର ଜ୍ୱାଇଁପାଣିଆକୁ ବହୁତ ବହୁତ ଅସୁବିଧା ହଉଛି ତ ଆପଣ ଏଟାକୁ ଟିକେ ବନ୍ଦ କରିଦବା ଉଚିତ।
ଓ ଆଉ ଆପଣଙ୍କର କଣ ମାନେ ଆପଣଙ୍କର ଘରେ ସବୁ ମାଆ, ବାପା, ସାନ ଭାଇ କେମିତି କଣ ସବୁ ଅଛନ୍ତି?
ହଁ ବେଶ୍ ଭଲ ଅଛନ୍ତି। ବାବା ଟିକେ ଯାଇଛନ୍ତି ଆଉ କଣ କାମ ବାହାରକୁ ଟିକେ।
କଣ କହିଲେ?
ଆଉ, ନା ସମସ୍ତେ ବେଶ୍ ଘରେ ଭଲ ଅଛନ୍ତି। ଆପଣଙ୍କର?
ତି ଆଉ।
ଆଚ୍ଛା ଆଚ୍ଛା ବହୁତ ଭଲ କଥା ମୋର ହି ବାକି ଦେହ ଟା ଟିକେ ଖରାପ ରହିଗଲା ସେଇ ସମୟରେ।
ଆପଣଙ୍କର ଟିକେ ଦେହ ଫେହ ଟିକେ ଯଗାଯଗି କରନ୍ତୁ କାରଣ ଏଇ ସମୟରେ ଟିକେ ମାନେ କଣ କହିଲେ ମାନେ ଯେହେତୁ ଆପଣ ଜାଣିଛନ୍ତି କି ଋତୁ ପରିବର୍ତ୍ତନ ହେଉଛି ତେଣୁ ସେଥିପାଇଁ ଟିକେ ଅସୁବିଧା ସମ୍ମୁଖୀନ ହେବାକୁ ପଡିବ।
ନିଶ୍ଚୟ ନିଶ୍ଚୟ ସେଥିପାଇଁ ମୁଁ ଦେହକୁ ଅଧିକା ଯତ୍ନ ନ କରୁଛି।
ଆଉ ଆପଣଙ୍କର କୁଆଡେ କଣ ବୁଲିବାକୁ ଯିବା କଥା ତ ହୋଇଥିଲା। ମୁଁ ଶୁଣୁଥିଲି କି ରଥଯାତ୍ରା କିନ୍ତୁ ରଥଯାତ୍ରା କଣ ଆପଣ ମାନେ ପୁରା ସମ୍ପୂର୍ଣ୍ଣ ଭାବେ ମାନେ ନିଶ୍ଚିନ୍ତ କରିଦେଇଛନ୍ତି କି ଯିବେ ବୋଲି?
ହଁ ନିଶ୍ଚିନ୍ତ ତ କରିଛି ଯେହେତୁ ମୋର ଜାଣିଛନ୍ତି ଆପଣ ପୁରୀରେ ମୋ ମାମୁଁ ଘର ତ ମୋର କିଛିବି ଅସୁବିଧା ହବନି। ତ ଭାବିଛି ସକାଳ ଭୋରୁ ଭୋରୁ ଯାଇ ଜଗା ଦର୍ଶନ କରିଦେବି। ମୁଁ ଆର ବର୍ଷ ବି ମୋ ଅଜାଙ୍କ ସହିତ ଯାଇଥିଲି ଜଗା ଦର୍ଶନ କରିବାକୁ ତ ବା ବେଶୀ ସେଇ ପାଖକୁ ତ ରଥ ପାଖକୁ ଯାଇପାଇଲିନି ସେଇ-ଇ-ଇ-ଇ ଅ ଆମର ପଞ୍ଚ ଷାଠିଏ ମିଟର ଦୂରରୁ କହିବି ଆଉ।
ଓହୋ ତେବେ ଆପଣ ରଥଯାତ୍ରାରେ ନିଶ୍ଚିନ୍ତ କରି ମତେ କୁହନ୍ତୁ ଆପଣ ମତେ କହିଲେ ମୁଁ ନିଶ୍ଚୟ ଯିବି। ତେବେ ମୁଁ ଯାଉଛି ଟିକେ ଗାଧେଇ କରି ଆସିବି।
ଠିକ ଅଛି ଠିକ ଅଛି ଜୟ ଜଗନ୍ନାଥ।